ହାଲୋ।
ହାଲୋ ଆଜ୍ଞା ମ୍ୟାମ୍ ନମସ୍କାର୍।
ନମସ୍କାର୍ ଆ ନୂଆ ବୋଉ ଗାଧେଇ ଥିବ ଆଉ ନାଇଁ ଅହ। ହଁ ହଁ ଆଉ ଖିଆ ହେଲାଣି ଚା ଫା ଖାଇ ସାଇଲେଣି, ଚା
ନାଇଁ ନାଇଁ ଖାଇନି କିଛି ଠାକୁର ପୂଜା ହୋରିଆ କରିକି ବସିଥିଲି ଆଉ।
ଓହୋ।
ଏଁ ଚା ହେରିକା ହେଲେ ବାବା ହେରିକା ପିଉଛନ୍ତି ଆଉ ମୁଁ ପିଉନି ମୋର ଗ୍ୟାସ୍ ଅଛି ତ ମୁଁ ଚା ପିଏନି।
ଓହୋ ହୁଁ ଆଉ
ଆଉ ଆପଣ କଁ କରୁଛନ୍ତି?
ନା ମୁଁ ଏବେ ଗାଧେଇକି ଆସିଲି ଠାକୁର ପୂଜା ହବ ଆଉ। କରିବା ହଁ।
ମୁଁ ଏଇନା କିଛି ଖାଇବିନି ସେମତି କିଛି ତ ବିସ୍କେଟ୍ ହରିଆ କିଛି ଖାଇଦେବି ଏଇନା ପଛୁକୁ ଖାଇବୁ ଆଉ।
ହଁ ହଁ ସେଇ ବିସ୍କିଟି ଖାଇବା କଥା ଖାଲି ପେଟେରେ ଜମା ରହିବ
ଆଜ୍ଞା ଆଜ୍ଞା ନା ନାଇଁ ଭୁଷି ପିଇଚି ଆଉ ବିସ୍ କେଟ୍ ହରିଆ ଖାଇଦେଲେ ଚଳିବ ଆଉ।
ହଁ ହଁ ହଁ ସେଇଟା। ଆଉ ଆଉ ତମ ଗାଁରେ ସେଠି ପର୍ବଟା କଣ କଣ ଭଲ ପର୍ବ ହୁଏ।
ହୁଁ ଭଲ ପର୍ବ ତ ଆମର ଅଁ ସବୁ ପର୍ବ କହିଆକୁ ଗଲେ ଭଲ ପ୍ର ପର୍ବ କିନ୍ତୁ ଆମର ଆ ମାସ ଅନୁସାରେ ଯୋଉ କୋଣ ଯେକୌଣସି ପର୍ବ ପଡୁ ସେ ତାକୁ ସେଇ ଅନୁସାରେ ପାଳନ କରାଯାଏ ତ ମୁଖ୍ୟ ପର୍ବ କହିଆକୁ ଗଲେ ଆମର ଠି ରଥଯାତ୍ରା ଆଉ ଉଁ ଆ ଆମର ଏଇନା ବର୍ତ୍ତମାନ ଚାଲିଛି ନା ଆଷାଢ ମାସ ସେଥିପାଇଁ ଏଇନା ଅଛି ଆମର ଆଗୁକୁ ତମାନ ଯାଇଚି ଦେବସ୍ନା ମାତ୍ରା ଆଉ ଫୁଣି ଅଛି ଆମର ଯୋଉ ଉଁ ଦେବ ଏ ଯୋଉ ସରି ସୁନାବେେଶ ହେରିକା ଅଛି।
ହଁ।
ତାପରେ ଏଁ ଏ ମାସ ଫୁଣି ଗଲେ ଅଛି ଆମର ଆସିବ ଶ୍ରାବଣ ମାସ ଯୋଉ ହଁ ପାଣି ହରିଆ ଯୋଉ ଢଳା ହୁଏ ଠାକୁରଙ୍କ ପାଖରେ ଆଜ୍ଞା ଆ ଆଜ୍ଞା ଆଉ ଉ ରାକ୍ଷୀ ପୂର୍ଣ୍ଣା ହରିକା ଅଛି। ଆଉ ମାନେ ବର୍ଷକ ଯେନ୍ତି ବାର ମାସ ତେର ପର୍ବ ଆଉ।
ହଁ ସେଠି ତ ପ୍ରପର ପୁରୀ ସେଠି ତ ବେଶୀ ଆଉ ବାର ମାସରେ ତେର ପର୍ବ ଆଉ ଆମ ତ ଓଡିଆ ଆମେ ହେଲେ ବାର ମାସେରେ ତେର ପର୍ବ ହୁଏ। ଏଇଆ ଆଉ ହୁଁ ହୁଁ ଆଉ
ତେ ବି ଏଇ ଯୋଉ ପଡିଥାଏ ସବୁ ଯୋଉ ଆମର ଆଶିନ ଯୋଉ ଆମର ପଡିଥାଏ କୁଆଁର ପୁନେଇଁ ଝିଅମାନଙ୍କର ଆଉ ଦଶହରା ପଡି ଥାଏ ଦୁର୍ଗା ପୂଜା ହେରିକା ହୋଇଥାଏ।
ହୁଁ ହୁଁ।
ଏଇ ପର୍ବ ଲକ୍ଷ ଆମର ଓଡିଶା ଭିତେରେ ଆଜ୍ଞା।
ଭଲ ହୁଏ ସେଠି।
ଆଜ୍ଞା ବୋହୁତ ଧୁମଧାମରେ ପାଳନ ହୁଏ ଆଜ୍ଞା।
ଓହୋ ହଁ ହଁ ସେଇ ନାଇଁ ଆମର ଏପଟେ ତ ସବୁ ପ୍ରକାର ଠାକୁର ଅଛି।
ଆଜ୍ଞା।
ହୁଁ। ହଁ।
ଠାକୁର ତ ସବୁଠି ଥାଆନ୍ତି ସବୁ ଦର୍ଶନୀୟ ତାନ ହଉ ବୋହୁତ ଜାଗାରେ ଅଛନ୍ତି ବଟ୍ ଆମର ସେଇ ପାଳନ ହୁଏ ଯୋଉଟା ସେଇଟା ମାସକୁ ଚାହିଁକି ହୁଏ।
ହୁଁ ହୋଇଥାଏ ହଁ ସେଇଥା ହୁଁ ନାଇଁ ଆମ ଗାଁରେ ତ ଉଁ ଭଲ ଆମର ବେଶୀ ହିଙ୍ଗୁଳା ଜାଗ
ଆଜ୍ଞା
ହ ଆଁ ସିଏ ପଡେ ଚୈତ୍ର ମାସରେ ଚୈତ୍ର ମାସ
ଆଜ୍ଞା ଚୈତ୍ର ମାସରେ ତ ହୋଇଥାଏ ଯୋଉ ଥାଆନ୍ତି ସବୁ ଦଣ୍ଡ ହରିକା ଆମର ଯୋଉ ଅଛି ଯାତ୍ରା ଯୋଉ ମେରୁ ଯାତ୍ରା ଏ ସ ତୁ ଭଲ ଧୁମଧାମରେ ପାଳନ ହୋଇଇଥାଏ। ଆଉ ପଣା ସଂକ୍ରାନ୍ତି ଅଛି ମାଘ ମାସ ଏଇ ଯୋଉ ଚୈତ୍ର ମାସର।
ହୁଁ
ସବୁ ପର୍ବ କହିବାକୁ ଗଲେ ମୁଖ୍ୟ ଆଉ ମାନେ ଭଲରେ ମନ ଯୋଗ ଦେଇକି କଲେ ମାନେ ଠାକୁରଙ୍କ ଆଶୀର୍ବାଦ ମିଳିଥାଏ।
ମିଳେ
ପୁଣ୍ୟ କାମ ବି ହୋଇଥାଏ ଆଉ
ହୁଁ ହୁଁ ହେଇଥାଏ ନାଇଁ ଆମର ହିଙ୍ଗୁଳା ଯାଗ ଜ୍ଞ ବହୁତ ଧୁମ ଧାମ ଆଉ ତାପରେ ଆମର ପଚିଶି ବର୍ଷ ଖଣ୍ଡେ ହବ ଆମ ଗାଁରେ ଯାତ୍ରା ହୁଏ ହଉନଥିଲା। ଆଉ ଏଇ ବର୍ଷ ହିଁ ଯାତ୍ରା କରିଥିଲେ ତିନି ରାତି। ଏଇ ଯୋଉ ଗତ ବର୍ଷ ଏଇ ଗଲା ଏଇ ବର୍ଷ ଫେବୃଆରୀ ଯୋଉ ମାର୍ଚ୍ଚରେ କରିଥିଲେ। ତାପରେ ଆଗିଲା ବର୍ଷ ଗ ହବ ଯାତ୍ରା ଚାରି ରାତି କୁଆଡୁ କୁଆଡୁ ଲୋକ ଆସିଛନ୍ତି ଏ ଆମ ଗାଁ ଭଲ ହୁଏ
ହଁ
ଶୁଭିଲାନି।
ମୁ ଭଲ ସେ ପୁର
ଅ ହଁ ହଁ ହଁ କଥାଟା ଶୁଭୁନି ସେ ଯୋଉ ନେଟୱାର୍କରେ ଏଠି ନାହିଁ କହିଲେ ଜଣ
ଓହୋ ସେପଟୁ କଟୁଛି
ନା କଟିିନି କଟିଲା ହଁ ହେଲା ଶୁଭିଲା ତ ନା ସେ ନେଟୱାର୍କ ଘହାର ଭିତର ର ନାଇଁ ମୁଁ ଏବେ ଗାଧେଇକି ଆସିଲି ଠାକୁର ପୂଜା କରିବା। ଆଉ ବାବୁ ତ ଡଉଟି ରେ ଅଛନ୍ତି ସି୍ଫ୍ଟରେ
ଅହ ଉ ହରିଆ ସବୁ କଣ କରୁଛନ୍ତି? ଲ ହ୍ୟାଲୋ। ହ୍ୟାଲୋ।